ଭଲ ଅଛନ୍ତି ଭାଇ?
ଏ ବଢିଆ।
ହାଲୋ
ହ ଭାଇ କୁଅନ୍ତୁ?
ହାଲୋ
ହଁ ଭାଇ ଶୁଭ ଯାଉଛି କୁହନ୍ତୁ।
ଆପଣଙ୍କ ଆଡେ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ହେଉଛି କି ଭାଇ।
ନାଇଁ ଠିକ ତ ଅଛି।
ଓ ହୋ।
ଶୁଭା ଗଲକି ଭାଇ ଏବେ।
ହଁ ଭାଇ ଶୁଭାଗଲା।
ଆଉ କଣ କରୁଛନ୍ତି ଭାଇ।
ଭୋଜି ଭାଇ ଏମିତି ସାଙ୍ଗମାନାନଙ୍କ ସହିତ ବାହାରେ ଟିକେ ବୁଲାବୁଲି କରୁଛି ଆଉ।
ଓ ହଁ ଭଲ ଭାଇ ଭଲ। ପରିଗଣ ବର୍ଷା ହେଇଥିଲା କଣ ହ ଭାଇ ତମ।
ଆଜ୍ଞା ଭାଇ। ଭାଇ ହ୍ୟାଲୋ। ହଁ ଭାଇ କଉନାହାନ୍ତି।
ବର୍ଷା ହେଇଥିଲା କଣ ତମ ଆଡେ କହୁଛି ଭାଇ।
ହେଇନି ତିନି ଦିନ ତିନି ଦିନ ପରେ ବର୍ଷା ହେଇଥିଲା କାଲି ବି ବର୍ଷା ହେଇଥିଲା କିନ୍ତୁ ଆଜି ମେଘ କରି ରଖିଛି କିନ୍ତୁ ବର୍ଷା। ହେଇନି।
ଓହୋ ଆମ ପଟେ ହେଇଛି ଭାଇ ଟିକେ ଟିକେ ଆଉରସ।
ଆଛା ଆଛା। ହଁ। କେମତି କଣ ଚାଲିଛି ଆପଣଙ୍କର କୁହନ୍ତୁ। ଭାଇ।
ହଁ ଭାଇ।
ଏଠି କେମିତି କଣ ଚାଲିଛି ଆପଣଙ୍କର କୁହନ୍ତୁ?
ଆମର ତ ଏବେ। ବାହାରକୁ ବାହାରିକି ଅଛି ଭାଇ ଆଉ। ଥଣ୍ଡା ଥଣ୍ଡା ପାଗରେ ଭଲ ଲାଗୁଯାଏ, ବୁଲାବୁଲି କରବା ପାଇଁ ସେ ସେଥି ପାଇଁ ଭାଆରେ ଟିକେ ଚାଲି ଚାଲି ବୁଲୁଛି ଭାଇ ଆଉ।
ଘରେ ଯୋଉ ଗରମ ଲାଗୁଛି। ମାନେ ଘରେ ପଶିବାକୁ ବି ଇଚ୍ଛା ହଉନି ବୁଝିଲେ କି। ମଣିଷ ଖାଉଛି ମଣିଷ ଖାଉଛି ଖାଇଲା ପରେ ହିଁ ବାହାରେ ହିଁ ରହୁଛି ଘର ଭି ଟୋଟାଲି ବି ଯାଉନି ଯୋଉ ପ୍ରକାର କହିଲି ଭାଇ ଘରକୁ ଯିବାକୁ ଇଚ୍ଛା ହିଁ ହଉନି।
ଗରମ ତ ପ୍ରବଳ ହଉଛି ଘର ଭିତରେ ଆଉ।
ବର୍ଷା ହଉଥିଲା ବୁଝିଲେ କି।
ହଁ, ହଁ ଭାଇ
ହେଲା ପରେ ବି ଗରମ ଲାଗୁଛି।
ଭାଇ କୋଉ ଦିନ ଯିବା ଚାଲୁନାହାନ୍ତି ବୁଲିବା ପାଇଁ।
ଆସନ୍ତୁ ଆପଣ ଯେବେ ଆସିବେ ଭାଇ ସେଦିନ ବୁଲେଇ ନବୁ ଆମେ ହଁ ଉଁ।
ଭଲ ଭଲ ଜାଗା ନେଇକି ଯିବେ ବୁଝିଲେ କି।
ଆଜ୍ଞା।
ମୋର ବି ଆପଣଙ୍କ ସେପଟେ ସାଙ୍ଗ ମାନେ ଅଛନ୍ତି ବୁଝିଲେ।
ଆଜ୍ଞା।
ରାଇକିଆ ଆପଣ ଜାଣିଛନ୍ତି ତ।
ହଁ ଭାଇ ଆମର ବି ଅଛନ୍ତି ସାଙ୍ଗମାନେ ସେପଟେ ରାଇକିଆ ବାବୁରିଆ। ସେପଟେ ସବୁ ସାଙ୍ଗମାନ ଅଛନ୍ତି ଆଉ। ସେପଟେ ଭଲ ଭଲ ଜାଗା ବି ଅଛି। ଜଳପ୍ରପାତ ବି ଅଛି।
ଜାଣିଥିବେ ତ ଭାଇ।
ଭାଇ ଆପଣଙ୍କର ସେପଟେ ଯାଇନି ବୁଝିଲେ କି?
ଆଜ୍ଞା।
ଭାବୁଛି ଯିବି ବୁଲିବା ପାଇଁ।
ଆଉ ଆସିବାକୁ ହେଲେ, କଲ୍ କରିବେ ଭାଇ ଆଉ।
କାଇଁକି ନେବେ ଶୁଣୁନାହାନ୍ତି, ଆମେ ଆମଙ୍କର ଗୋଟେ ଭାଇଟେ ଆମର ଗୋଟେ ଭାଇ ତାଙ୍କର ବାହାଘର ବୁଝିଲେ କି?
କିଛି ମାସ ଗଲା ପରେ ବୁଲିବା ପାଇଁ ସେଠି। ଆପଣଙ୍କୁ ଆପଣଙ୍କୁ ଫୋନ କରିବୁ। ଆପଣଙ୍କୁ ଫୋନ କରିବୁ।
ଆଜ୍ଞା।
ଆଉ ଯେତିକି ସବୁ ଆପଣଙ୍କର ଜାଗା ସବୁ ଭଲ ଭଲ ଜାଗା ଅଛନ୍ତି। ଦାରିଙ୍ଗ୍ ବାଡି, ଆଉ କଣ ସେଟା ମନେ ପଡୁନି ମ ବହୁତ ଜାଗା ଅଛି ସେଗୁଡା ସବୁ ଯିବା ବୁଲିବା ପାଇଁ।
ହଁ ଭାଇ ଯିବା କଣ ଅଛି ସେଥିରେ।
ଭଞ୍ଜନଗର ଭଞ୍ଜନଗର ବି ଯ ଯାଅ, ସେଠି ଆପଣଙ୍କର ସେଠି ପାଖକୁ ଭଞ୍ଜନଗର।
ହଁ ଭାଇ ଆମର ତ ଏଠୁ ଦୂର ହବ ଟିକେ ଆଉ।
ଅ ହ। ବହୁ ଦୂର ହବ?
ଉଦ ଉଦୟଗିରିରୁ ପାଖ ହବ ଭାଇ ଉଦୟଗିରିରୁ ପାଞ୍ଚ ନା ଦଶ କିଲୋମିଟର ହେଉଚି।
ହ ହଁ ହୁଁ। ଉଦୟଗିରି ରୁ ପାଞ୍ଚ ନା ଛ କିଲୋମିଟର ହଉଚି ନେଇକି ନେଇକି?
ଆଜ୍ଞା।
ହ ଆପଣ କେବେ ଆସିଚନ୍ତି କୋଡି କହିଲେ ଆମର ଅ ପାର୍କ ଆମର କଣ ଭଞ୍ଜନଗର ପାର୍କକୁ?
ହଁ ଭାଇ।
ଭଲ ହେଇଚି? ଭାଇ
ହଁ ଭାଇ କୁହନ୍ତୁ।
କହିଲି ଆପଣ ଆସିଚନ୍ତି କେବେ ଭଞ୍ଜନଗର ପାର୍କକୁୁ?
ନାଇଁ ଭାଇ ସେପଟେ ଦେଇକି ବ୍ରହ୍ମପୁର ତ ଯାଇଛି ଭଞ୍ଜନଗର ବି ଆଶିଚି କେତେ ଥର ହେଲେ ପାର୍କ ଯାଇନି ଭାଇ ଯିବି ଯିବି କହିକି ଆଉ ଟାଇମ ହଉନି।
ତାହେଲେ ଆପଣ ବ୍ରହ୍ମପୁର ଆସିଚନ୍ତି ନାଇଁ କି?
ହଁ ବ୍ରହ୍ମପୁର ପ୍ରାୟ ଟାଇମ ଯାଇଥାଏ, ଏକଜାମ ପଡିଥାଏ ନା ସେଣ୍ଟର।
ଓ ଓ ହ ଜାଆନ୍ତି ଆପଣ ନାଇ? ହେଲେ ଆମର ତ ବରମ୍ପୁର ବହୁତ ପାଖରୁ?
ହଁ ଭାଇ ଆମେ ବି ଆମକୁ ଆମେ ବି ଆସିଲେ ଆପଣ ବୁଲେଇ ନେବେ ଭାଇ ବରହ୍ମପୁର।
ଆସ ଘର ଆସନ୍ତୁ ନିଶ୍ଚିତ ଭାଇ ନିଶ୍ଚିତ। ନିଶ୍ଚିତ ଭାବରେ ମୁ ବୁଲେଇ ନେବି, କଉଠି କହିଲ ଆମ ବ୍ରହ୍ମପୁରରେ ଅ ବ୍ରହ୍ମପୁର ପାଖରେ ତୋର ତାରିଣୀ ମନ୍ଦିର ଅଛି।
ଆଜ୍ଞା।
ନଦି ଅଠ
ହୁଁ
ବୁଲିବା ବହୁତ ବୁଲିବା। ଯାଇକି ଋଷିକୂଲ୍ୟା ନଦୀରେ ଗାଧୋଇବା, ବୁଝିଲେ
ଆଜ୍ଞା।
ଆ ସେଇଠି ପୁରୀମା ଭାଇ ବହୁତ ଫେମସ ବୁଝିଲ
ହଁ ଭାଇ ମୁଁ ଖାଇଛି ନା ସେଠି ଆସିକି କେତେ ଥର ଆସିଥିଲୁ, ସେ ଟାଇମ ରେ ବି ପୁରୀ ଉପମା ଭଲ ଟେଷ୍ଟ ଆସେ ଖାଇବା ପାଇଁ ବି ଭଲ ଲାଗେ। ସ୍ୱାଦ ମାନେ ଆଚାର। ଆଚାର ତ ଭାଇ ମୋର ବହୁତ ଫେବରାଇଟ ଆଚାର ଭଲ ଲାଗେ ଭାଇ ସେଥିର ଖାଇବା ପାଇଁ ରସୁଣ ଆଚାର, ଆମ୍ବ ଆଚାର
ଆସନ୍ତୁ, ଆସନ୍ତୁ, କେବେ ଆସନ୍ତୁ, ବୁଲିବାପାଇଁ ଆସିକି ମତେ ଫୋନ କରିବେ
ଆଜ୍ଞା।
ଆପଣ ହାତକୁ ନଆସିଲେ କିନ୍ତୁ ମୁଁ ନିହାତି ଯିବି ଆପଣ ସେପଟେ।
ହଁ ଭାଇ।
ଏ ଲାଇ ମର ମ୍ୟାରଜ ଅଛି ସୋଦର ଅଛି ମୁ ଯିବି। ଖାଇବା ପିଇବା ସାଙ୍ଗମାନଙ୍କ ସହ ଯିବୁ ବୁଲା ବୁଲି କରିବୁ
ଆଜ୍ଞା।
ଭାରତ ଭୂଇଁ ଜାଣିଛନ୍ତି ଆପଣ ଭାରତା ଭୂଇଁ ଗାଁଟା।
ନାଇଁ ଭାଇ ମୁଁ ଏତେ ଜାଣିନି, ମୁଁ ତ ଭାଇ ବାହାରେ ହିଁ ରହୁଥିଲି ପିଲାଦିନଠୁ। ଏବେ ଗ୍ରାଜୁଏସନ ସରି ଘରେ ଅଛି ଆଉ।
ହଁ ଭାଇ ମୁଁ ତ ସେମିତି ବାଦମେ ଗ୍ରାଜୁଏସନ କରିବି ତ। ଆଇଟି ଆଇ କରି ଅଛି ପ୍ଲସ ଟୁ କଲି ପ୍ଲସ ଟୁ ସରିଲା ପରେ ଆଇ ଟି ଆଇ କରି ଘରେ ବସିବି ଭାଇ କଣ କରିବି। ଆ।
ହଁ ଭାଇ କଣ ଗୋଟେ ତ କରିବାକୁ ପଡିବ, ଜୀବନରେ।
ହଁ ମଣିଷ ଜୀବନ ଭାଇ, ବୁଝିଲେ କି?
ଆଜି ଅଛି କାଲି ନାହିଁ।
କାମ ନ କରିଲେ କିଛି ନାହିଁ ବୁଝିଲ। ଆଉ ଆଉ କିଛି ଦିନ ଗଲା ପରେ ବାହାଘର ହେଇଯିବ। ମୁଁ କହୁଛି କିନ୍ତୁ ଘରେ କରିନାହାନ୍ତି, ଠିକ୍ କରିନାହାନ୍ତି କିନ୍ତୁ ହେଇପାରେ ସେମିତି କିଏ ଭାବିପାରିବ। ବାହାଘର ଯୋଗ କୋଉ ଦିନ ଫିଟୁଚି କଣ
ହଁ ହ ଆଜ୍ଞା।
ହୁଁ।
ଉ।
ପୁଣି ତ ବାହାରକୁ ଯାଇକି ଖଟିବା କାହିଁ କହିଲୁ ବର୍ଷା ଘଡ଼ି ଏଇତ ଆରମ୍ଭ ହେଇଗଲାଣି, ଧୀରେ, ଧୀରେ।
ଉଁ ଉଁ।
ଭିତରଦ ବାସନାହଛି
କୁଆଡ଼େ ଭାଇ?
ଅବଲେ ତ।
ହଁ ଏବେ, ଏ ବର୍ଷ ତ ନାଇଁ ଭାଇ, ନେଷ୍ଟ ଇୟର ଯିବା କଥା ଆଉ।
ଆପଣ ତ ଯିବା ପୁରୀ ଯିବା ବୁଲିକି ଆସିବା
ହଁ ଭାଇ ଯିବା ମିଶିକି ଗ୍ୟାରେଣ୍ଟି ଯିବା ଭାଇ ମୁଁ ତ ନେକ୍ସ୍ ୟରଠୁ ଭୁବନେଶ୍ୱରରେ ରହିବି ଭାବି ନେଷ୍ଟ ବର୍ଷ ଆ ଆସିଲା ବର୍ଷଠୁ
ଆ ପ୍ଲାନିଂ ରଖି ଆପଣଙ୍କ ସେଠି ରହିବେ କହିଠି କାମ ଦାମ କରିବେ। ବୁଲାବୁଲି କରିବେ ଏମିତି। ନାଇଁ ଆମ ତ ବୁଲି ବୁଲି କଯସ୍ତ ଭୁବନେଶ୍୍ୱର ଆସି ଯାଉଛୁ। ହୁ ହୁଁ।
ଅ ହଁ।
ନଣକ ବଣକ
ହୁଁ ଆଉ ଘରେ ସମସ୍ତେ ବାବା ମା ସବୁ ଭଲ ଅଛନ୍ତି ଭାଇ?
ହଁ ହୁ। ମୋର ତ ହଁ ଭାଇ କହୁନାହାନ୍ତି।
ସବୁ ଘରେ ଭଲ ଅଛନ୍ତି କଣ ଭାଇ କହୁଛି।
ହଁ ଠିକ ବହୁତ ଭଲ ଅଛନ୍ତି। ହୁଁ ଆପଣଙ୍କର ସେଠି ଗଲେ ବୁଝିଲେ ଉଁ ଯିବି ଆପଣଙ୍କୁ ମୁଁ କଲ୍ କରିବି ଫୋନ୍ କରିବି। ରହୁି କଣ କରୁଛନ୍ତି।
ହଁ ଭାଇ।
ମାନ ସବୁ ଯିବେ ଆଉ ମାନେ ପାଞ୍ଚ ଛଅ ଜଣ ହଇ ଯିବି ଆଉ।
ହଁ ଭାଇ ଆସନ୍ତୁ ଆପଣଙ୍କୁ ଆମ ଜିଲ୍ଲାକୁ ସ୍ଵାଗତ କରିବୁ। ଆମେ ଆଉ।
ଭାଇ ଭାଇ ଧନ୍ୟବାଦ ବୁଝିଲେ କି
ଆଜ୍ଞା।
ଭାଇ
ହଁ ଭାଇ।
ହୁଁ।
ହଉ ଭାଇ ରଖୁଛି ଶୁଭରାତ୍ରି।